ହାଲୋ ହାଲୋ
ହାଲୋ
ହଁ କଣ କରୁଥିଲ?
ଏଇ ସିଲେଇ କରୁଛି ଆଉ
ସିମେଇ କିଏ ଖାଇବ? ସିମେଇ କିଏ ଖାଉଛି ଏଇନେ ସନ୍ଧ୍ୟାବେଳେ ମାନେ କିଏ ଖାଇବ?
ଟେଲରିଂ ଟେଲରିଂ କାମ କରୁଛି ମୁଁ।
ଓହୋ ସିଲେଇ ମୋତେ ଶୁଭିଲା ସିମେଇ। ହଁ ହଁ।
ବେଲାଭିଟା।
କଣ ଆଜି କଣ କଣ କଲୁଣି କେତେ ଟା?
ଆଜି ମୁଁ ସକାଳ ବେଳ ଟା ଆସିନଥିଲି ମେଘ ତ ହଉଛି ହଉଛି ଏଇନା ଟିକେ ଛାଡିଲାଣିି ଯେମିତି ମୁଁ ଟିକେ ଆସି ଛି ଆଉ।
ଉୁଁ ହୁଁ ବର୍ଷା ଏ ବର୍ଷା ଏଇନୁ ସବୁଆଡେ ବେଧେ ଛାଡିଲା। ନା ଆମ ଆଡ଼େ ବି ଛାଡିଛି ଦିନ ଟା ସାରା କୁହନି ପ୍ରଚୁର ବର୍ଷା।
ଆଜି ପାଣି ଫାଣି ସ ଘର ଘର ସବ ସ ବୁଡିଗଲା କଣ ହେଇଗଲା ଏତେ ବର୍ଷା ହେଲା ଯେ ଆଜି।
ହୁଁ ହୁଁ ଆମର ଗୋଟେ ଗାଁ ରେ ଭୋଜିଥିଲା ଯେ ଆମେ ଯାଇଥିଲୁ। ଟିକେ ଛାଡିଗଲା ଯେମିତି ଗଲୁ ବାଧ୍ୟ ଯିବା ପାଇଁ ଟିକେ ବେଶୀ ବନ୍ଧୁବାନ୍ଧବ ବୋଲି। ଯାଇଥିଲୁ ଯେ ତାଙ୍କର ପୁରା ମାନେ କାଦୁଅ ପଛ ପଛ ହେଇକି କୁହନି ଏତ ତଥାପି ଖାଇବା ପିଇଆ ହେଇଗଲା ବହୁତ ଲୋକ ଟିକେ ଫ୍ରି ହେଇଗଲା ଯେମତି ବର୍ଷା ବହୁତ ଲୋକ ହେଇଗଲେ। ତଥାପି ଯାଇ ଥାଇକି ଖାଇଦେଇକି ମେର ଜଣେ ଦେଢଶୁର ହେବେ ସେ ଆଣିକି ଦେଇଦେଲେ ପାଖକୁ ଦି ମାନେ ଚିଙ୍ଗୁଡି ଷ୍ଟିକ୍ ଗରିକା ସବୁ କରିଥିଲେ ଭଲ କରିଥିଲେ ମରା ଘର କିନ୍ତୁ ଭଲ କରିଥିଲେ।
ଏ ଏଠି ଗୋଟେ ନଦୀ ଅଛି ସେଠି ପୁରା ପାଣି ଛାଡିଛି ସବୁ ଯାଉଥଛନ୍ତିୁ ଦେଖିବା ପାଇଁ। ମାନେ ଏତେ ପାଣି ଛାଡିଛି ଯେ କୋଆଡୁ ଏତେ ଆସିଛି ବାପ।
ବର୍ଷା ଟା ହେଇଗଲା ନା ଦେଖିବାକୁ ଭଲ ଲାଗିବ ଯେ ପାଣି ମୁଁ ଯେତେବେଳେ ଯାଏ ହେଇ ଭୁବନେଶ୍ୱର ପଟେ ଆମ କଟକ ହେଇ ବ୍ରିଜ ଦେଇକି ଯାଆନ୍ତି ଆଗରୁ ଏବେ ଆଉ ଗୋଟେ ବାଟରେ ଯାଉଛନ୍ତି। ଆଗରୁ ବ୍ରିଜ ଦେଇକି ଯାଆନ୍ତି ମତେ ସେଠି ଦେଖିବାକୁ ଭଲ ଲାଗେ। ପାଣି ଯେ
ପାଖ ନା ଭଲ ନଦି ଶୁଣିଥିବ?
କଣ କହିଲ?
ଏମାଳା ଏମାଳା ଶୁତିଥିବ ତ? ଏଇ ନଦୀ ପାଣି ଛାଡିକି ପୁରା ନଈ ପୁରା ବୁଡି ଯାଇଥିଲା।
ହୁଁ ହୁଁ।
ଭଲ ଲାଗେ ପାଣି ଟା ତ ଛାଡିଦ ଜୋଉରେ ସୁଅ ଟା ଛୁଟେ। ଭଲ ଲାଗେ ଦେଖିବା ପାଇଁ ଜୋର ଜୋରେ ବହି ଯାଉଥିବ।
ଆଉ ଦେଖା ଫୁଲ ଏଠିଆ ହେଇକି ଦେଖୁନି ଆଉ
ତମେ ଯାଉନ କି?
କାଇଁ ନାଇ ଏ ଛୁଆ ଯାଇଥିଲେ ଦେଖିକି ଆଇଲେ ଶୁଭୁଛି ଏଇଠି ମୋ ଦୋକାନ ପାଖରୁ ଦେଖା ହେଉଛି ନଦି ଟା।
ଓହୋ।
ହୁଁ।
କେବ ଲାଗ
କଣ କହିଲ?
ଯୋଉ ଏଇ ଟେଲରିଂ କାମ କରୁଚି।
ଓହୋ ବାହାଘର ପରେ ନା ବାହାଘର ପୂର୍ବରୁ କରୁଥିଲ?
ନା ନା ବାହାଘର ପୂର୍ବରୁ ମୁଁ ଟେନ୍ କ୍ଲାସ ପରେ ପରେ ଟେଲରିଂ କାମ ଶିଖିଚି।
ଓହୋ। ଏଇ କାମ ତ ଯୋଉ ଆଗୁରୁ ଆମ୍ ଆଗୁରୁ ଗମେଣ୍ଟ ତରଫରୁ ଆସେ ଶିଖିବା ପାଇଁ। ଇଏ ଦଉଥିଲେ ହେତବେଳକୁ ଶିଖିଥିଲେ ନା ଏମିତି ମାନେ ଯାଇକି ଶିଖିଥିଲେ?
ନା ନା ଏଠି ଗୋଟେ ମାନେ ମ୍ୟାମ ଅଛି ଗୋଟେ ସେଣ୍ଟର ଖୋଲା ହେଇଥିଲା ସେଇ ଟାଇମ୍ ରେ। ମାନେ ବିରନପୁରରେ ମାନେ ସେମାନେ ଫରେନ ଲୋକ ଆସି ଶିଖଉଥିଲେ।
ହୁଁ ହୁଁ।
ପରୀକ୍ଷା ବର୍ଷେ ଗୋଟେ ବର୍ଷ ବର୍ଷ ପୁରା ଶିଖେଇ ଥିଲେ କ୍ରାପ୍ଟଣ କମ୍ପ୍ୟୁଟର ସିଲେଇ ମାନେ ତିନି ଆଡେ ଶିକା ହଉଥିଲା।
ଓହୋ ଟେଲରିଙ୍ଗ ଟାରେ ରହିଗଲେ ଆଉ ତାହେଲେ ଆଉ।
ଆ କ୍ରାଫ୍ଟ ଜିନିଷ ଶିଖିଚି ହେଲେ ଏଠି ଆମ ପଟେ ମିଳେନି ନା କ୍ରାଫ୍ଟ ର ମେ ତି ହେଲା ସବୁ।
ହଁ ହଁ।
ତିଆରି କରିହୁଏନି ଆଉ। କମ୍ପୁଟର କାମ ଶିଖିଥିଲି ଆଗେ କ ମାନେ ପଇସା ଦେଇକି ଶିଖିଥିଲି କମ୍ପୁଟର ବର୍ଷେ।
ହ
ଯୋଉ ସାର୍ଟିଫିକେଟ ଫାର୍ଟିଫିକେଟ ଅଛି ସେଠେଟା ପୁରା ସେଠି ଶିଖେଇଲେ ମାଗେଣା ଆଉ କାଇଁ ଛାଡିବି ନାଇଁ । ପୁଣି ଏଇ ଦିନିକୁ ହେଇଯାଇଥିଲା ତାପରେ ଆଉ ତ କମ୍ପୁଟର ଫମ୍ପୁଟର ଇଏ ନାହିଁ ଆଉ।
ଓହୋ। ହଁ ହଉ ଆଉ କଣ ଖାଇଥିଲେ ଆଜି?
ସେଇ ବେଳେ ଖାଇଥିଲି ଚାରଟାବେଳେ କିଛି ଖାଇନି ଆଜି ଆଜି ଭୋ କ ଲାଗୁନି ଆଉ ମାଛ କୁ ଆଉ ଏ ପଖାଳ ଭାତ ଖାଇଦେଇଥିଲି ଆଉ ହଜମ ହେଇନି ହି ହି ହି ହି।
ଏଁ ଏଇଟା ଟିକେ ଗରିଷ୍ଠ ଖାଦ୍ୟ ନା ଆଇଁଷ ଦୁନିଆ ପ୍ରକୃତ ସତରେ ସ୍କିପ୍ କରିଆ କଥା। ଗୋଟେ ମାନେ ଆଉ ଗୋଟେ ଖାଇବା ଖାଇଆ ପାଇଁ।
କାମ ବି ହେଇନି ନା ସ ଖାଲି ବୁ ଶୋଇ ଶୋଇକା ଦିନ ଯାଇଚି ଆଜି ଆଉ ହୁ ବର୍ଷା ପକଉଥିଲା କିଛି ବାହାର କାମ ବି ଠିଆ ହେଇ କରିପାରିବେନି କିଛି ନାହିଁ ଏତେ ବର୍ଷା।
ହଁ ଖା ଖାଇଲା ପରେ ଯଦି ତମେ ଅଧଘଣ୍ଟେ ପଇଁଚାଳିଶି ମିନିଟ୍ ଏପଟେ ଏପଟେ ହବ ଚାଲିବା ହଉ। ନହେଲେ ନାଇଁ କାମ କ ଆଉ ଛା ଖାଲି ତ ଚାଲିବାକୁ ମନେ ହୁଏନି ଯଦି କାମ କରୁଥିବ ଠିକ୍ ଅଛି। ତାହେଲେ ଦେଖିବ ଟିକେ ମାନେ ହଜମ ଜଲଦି ହେଇଯିବ ଯଦି ଖାଇକି ତମେ ଶୋଇ ପଡିବ କିମ୍ବା ବସିଲ
ହାଁ। ତ ଏଇଆ ଆଉ କିଛି କରିହୁଏନି ଆଉ କଣ କରିବ ସେଥିପାଇଁ ଆଜି ଦିନ ମାନ ଖାଲି ବିଛଣାରେ ଗଡି ଗଡି ଗୋଟେ ଦିନ ଗଲା ଯିମତି ବର୍ଷା ଛାଡିଲା ଆଉ ସେଥିପାଇଁ ମୁଁ ଯାହାବି ହେଲେ ହଉ ଦୋକାନ ଆଡେ ଟିକେ ବୁଲି ଆସେ ଆଉ କେତେ ବସିବୁ ଘର ଟାରେ ବସିବି ଭ ସିନା ଭଲ ଲାଗିବନି।
ହଁ। ଆମେ ଏବେ ଆଜି ଭୋଜି ଖାଇଛୁ ତାଙ୍କର ଅଁ ମାଛ କରିଥିଲେ ମାଛ ଛିଞ୍ଚେଡା କରିଥିଲେ ଚିଙ୍ଗୁଡି କର ଥିଲେ ମୁଁ ପନିର୍ ଗଛ, ମାନେ ସବୁ ମିଶେଇ ଗଲେ ଖାଇଲା ବେଳକୁ ସବୁ ଜିନିଷ ହଜମ୍ ହେଇଲା ବେଳକୁ ବହୁତୁ, ମାନେ ଏତେ ଶୋଷ ହଉଛି ବାହାର ଖାଦ୍ୟ ଖାଇକି ହେଇ ଖାଦ୍ୟରେ ତ ଖାଇଲେ ଶୋସ ହୁଏ ଆଉ, ଯେ ଏଇନୁ ବୋତଲ ରେ ପାଣି ପିଇ ଦେଇଛି, ଯଦି ଭୋକ ହେଲା ରାତିରେ ଖାଇବି ନହେଲେ ରାତିରେ ଆଜି ଖାଇବା ବନ୍ଦ, ଭୋଜି ଭାତ ଭୋଜି ଭାତ ଜିନିଷ ଖାଇଲା ମାନେ ଟିକେ ଶୋଷ ଅଧିକ,
ନ ପଞ୍ଚା
କଁ କହିଲା?
ବାହାହେଲା ପରେ ତ କୁଆଡ଼େ ଭୋଜି ଫୋଜି ମୁଁ ଯାଏନି କେବଳ ବି ବନ୍ଧୁବାନ୍ଧବ ଇଏରେ ଯାଏ, ଆଉ ମୁ ଭୋଜି ଖାଇମି ଆଉ, ମୁଁ ଖାଲି ପାଣି ପିଉଥିବି ଭୋଜି ଖାଇବିଁ ମୁଁ ଖାଲି ପାଣି ପିବି ଟିକେ କଣ ଖାଇଦେଇ ନାହିଁ ମୁଁ ଖାଲି ପାଣି ପିଉଥିବ, ମୋତେ ଶୋଷ ଲାଗିବ,
ହେ-ହେ-ହେ ହୁଁ ନାଇଁ ମତେ ଟିକେ ଭୋଜିବା ଭାତ ଭଲ ଲାଗେ କିନ୍ତୁ ଏମିତିସ୍ ଷ୍ଟାକ୍ଟର ରେ ଭଲ ହୁଏ ଖାଇବା ଅପେକ୍ଷିଆ ପାଇଁ ଆମ ଚେଷ୍ଟା ତର୍ ଟେ ଭଲ ଲାଗେ ଏଇ ଚିଙ୍ଗୁଡି଼ ଚିଙ୍ଖ୍ ହୁଁ ଚାରଟା କ କି ଲାଗେ ଚଟପଟା ଲାଗେ ସବୁ, ସେଇ ଯାଇଥିପାଇଁ ମତ୍ ମତେ ଭଲ୍ ଲାଗେ ମୁଁ ବି ଯୋଉ ଯାଏ ହୋଟେଲ ଫୋଟେଲ ଆମେ ଯେତେବେଳେ ବି ଯାଉ ଯୁଆବେଳେ, ମୁଁ ଷ୍ଟାକ୍ଟର ଭଲ ମଗେଇବି ସୁପ୍ ମଗେଇବି ସୁଇଟ୍ କୋନ୍ ମଗେଇଦେବି, ସେ ପାମ୍ପଡ ମଗେଇଦେବି ଏଇଟା ଖାଇକି ତ ଆଉ ବେଶୀ ଖାଇବା ଖାଇବେନି ମୁଁ, ଯଦି କେବଳ ଖାଇବୁନି ଆକୁ କିଛି ପାଟି କରିବ ମୁଁ କହିବି ହଁ ମୁଁ ନାଁ ଗୋଟେ ଖାଇବି ନା, ନା ବର୍ତେ କଣ ଫାଳେ ଦିଇ ଖଣ୍ଡ, ସେଥିରୁ ଖାଇବି ଅଧା ଆଉ ଖାଇବେନି କହିବ ତୁ-ତୁ ତୋର ଏଇଟାକିଆମଗହୁ, ମତେ ସୁପ୍ ଟା ବହୁତ୍ ଭଲ ଲାଗେ ମାନେ ହୋଟେଲ ଫୋଟେଲ ବାହାରେ ନାଇଁ, ହୋଟେଲ ରେ ସବୁଠୁ ଚିକେନ୍ ସୁପ୍ ଟା ଭଲ ଲାଗେ ଯଦି, ସେ ମାନେ ଭ ଦିନିଆ ହେଇଥିବ କିମ୍ବା ବାର ହେଇଥିବ, ତାଲିଗି ଭେଜ୍ ସୁପି ନାନେ ଚିକେନ୍ ସୁପ୍,
ଭଲ ଲାଗେ ଆ ସେର ତ ଖାଇନ୍ ହବ କେଉଠି ମିଲ୍ ଟା ଖାଇ ହବ କି ଆଉ?
ହଁ ଏଇଟା ହେଇ ବେ ଖାଦ୍ୟ ନା, ତୁ ମତେ କମେଇ ଦେନି ମତେ ଛୁଆ ଦେନୁ ସୁପ୍ ଟା ତ ବହୁତୂ ପସନ୍ଦ, ଆଉ ସୁଇଟ୍ କୋନ୍ ଫ୍ରା ଏତିକି ହେଇଗଲା ମତେ ଆଉକିଛି ଦରକାର ନାହିଁ,
ସେ ମାନେ ଫିଶ୍ ପୁଅ ବାହାଘର ହେଲାଣି ଆମେ ଯାଇଥିଲୁ ତାପ, ହ ଆମର ବୁଦ୍ଧି ଜ୍ରୀ ମାନଉଥଏ ତାର, ତୁ କେତେ ଖାଉଛୁ ତ ଏଇଟା କ ଖାଉଛୁ ତୁ କେତେ ମିିଲି ଖାଇବୁ ନା କଁ, ଖାଇବି ତ ଆଉ ତୁ ଆଉ ଘରକୁ ଆସି ଯିବ୍ ସେ-ସେ ବୁଲି ବୁଲିକା ଖାଉଥା ମୁ ହେଇ ନା ହଁ ଏ ଯୋଉ ଠାକୁର, ଠାକୁର କାମରେ ମତେ ଡାଲମିଆ ଟା ବହୁତ୍ ପସନ୍ଦ ମୋତେ ଡାଲମା ଖାଇବା ପାଇଁ ଭାରି ଭଲ ଲାଗେ,
ସେଇଟା ବଢ଼ିଆ ଲାଗେ ମନ୍ଦିରରେ ପ ଭୋଜି ହବ, ଭାତ ଡାମା ଖଟା ତା ଖାଇବା ଆଉ ଦୁନିଆରେ ସତରେ ନାହିଁ, ତା ଯୋଉ ଡାଲମାର ଯୋଉ ବାସ୍ନା ଟା ଭଲ୍ ଲାଗେ,
ମୋ ଗାଁରେ ଯଦି ଭୋଜି ଫୋଜି ହେଲେ ମୋର ମସ୍ତ, ମାନେ ଦାଦା ଶଶୁର ଶ୍ୱଶୁରାମଙ୍କୁ କୁହନ୍ତି ମୋ ଦାଦାତ ଶ୍ୱଶୁରଙ୍କୁ କୁହେ ଆମେ ତୁ ଯାଉ ନା, କଁ ମାନେ ଯାଉ ନାହାନ୍ତି ଯିବେ ଆଉ, ଶାଶୁ ନନ୍ ତ ଯାଇନାହାନ୍ତି ଆଉ ବୋଉ ମାନ ଯିବି ଆଉ ସେ ତାର ଯାଇ, ଆଉ ମୋ ଦାଦା ଶଶୁର କହିଦିଏ ଦାଦା ଟିକେ ଆଣିବନା ଡ଼ାଲମା ସେ ଗଲେ ଖିଚିଡ଼ି ଆଉ ଡାଲମା ମୋ ନାଗି ଆଣିଥିବେ। ଯାହାହେଲେ ସେ ଯଉଠିକି ଯାଆନ୍ତୁ ମାନେ ଦେଶ ଭୋଜିରେ, ଆଉ ସେ ଯାହାହେଲେ ମୋ ନାଗି ଡାଲମା ଆଣିଥିବେ।
ଯୋଉ ଆମର ଏନ୍ତି ମୋ ମୋ ଶ୍ୱଶୁର ହିନ୍ତି ଆଣି ଦିଅନ୍ତି। ଟିକେ ଲାଷ୍ଟ୍ ପଟିଆ ଯିବେ ସିଏ ଖାଇବେ ଆ କା ଚିହ୍ନା ବୋଲି ମୋ ଦେଢଶୁର ଆକ୍ଚୁଆଲି ଏଇ ମନ୍ଦିରରେ ଯେତେବେଳେ ଗାଁ ତରଫରୁ କିଛି ଭୋଜି ଭାତ ହେଲା ସେ ବେଶୀ ଡାଲି ଫାଲି ଯାହାହେଲେ ଗୋଟେ ଯୋଗଦାନ ଦେଇ ଦିଅନ୍ତି। ତ ଏଇଥିପାଇଁ ମୋ ଶ୍ୱଶୁର ଟିକେ ଯାଇକି ଯ ଆଣ ନ୍ତି। ଆମ ଆମେ ନ ଯାଇଥିଲେ ନହେଲେ ନାହିଁ ମୋ ଶାଶୁ ସବୁଠିଁ ଆମକୁ ଡାକିକି ନିଅନ୍ତି, ଆସ ଯିବ କିଆଁ ଯିବନି‌। ଚାଲ ଯିବ ମନ୍ଦିରରେ ଭୋଗ ଦିଆ ହଉଚି ଆମେ ଭୋଗ ଖାଇକି ଆସିବା। କଣ ପାଇଁ ଯିବନି ଏମତି କହିକି ସେ ସବୁ ଠିକି ହେଇଥିପାଇଁ ମୁଁ ଏଇ ଗାଁ ରେ ଯେତେବେଳେ ମାନେ ମାନେ ନାଇଁ ମାନେ ହେମତି ରେ କ୍ଲୋଜ୍ ରେ ଭୋଜି ହେଲା
ମାନେ ମନ୍ଦିର ଭୋଜିରେ ମନ୍ଦିର ଭୋଜିରେ ଆମେ ପଳେଇଲୁ। କିନ୍ତୁ ମୁଁ ଯେହେତୁ ଗାଁ ଝିଅ କୁ ଗାଁ ବୋହୁ ନା ମୁଁ ମନ୍ଦିର ଭୋଜିରେ ଯାଏ। କିନ୍ତୁ ଯୋଉ ରା ମାନେ କାର୍ତ୍ତିକଶ୍ଵର ଯୋଉ ରାଇସ କାନିକା ହୁଏ ସେ ସେ କଣ କି ମୋ ବାପଘର ଘର ପାଖରେ ହୁଏ। ତାପରେ ନା ତମର ସମସ୍ତେ ଥିବେ ତୁ ଯାଆନା। ଆଉ ସେଠି ଯାଏନି। ଆଉ ସିଏ ତାଙ୍କର ଆଣିଦିଅନ୍ତି। ସିଏ ତାଙ୍କର ଘର ପାଖରେ ନା ସେଠି ମନ୍ଦିରରେ କଣ ସମସ୍ତେ ଗଲେ ମନ୍ଦିରକୁ ଭୋଗ ପ୍ରସାଦ ପାଇଲେ ସେଟା ମୁଁ ଯାଇକି ଆମେ ଆଣୁ। ଆଉ ସେଠି ଯୋଉ ଅଷ୍ଟପ୍ରହରୀ ହୁଏ ଆମର ଜାଗର କୁ ଅସ୍ ଅଷ୍ଟପ୍ରହରୀ ହୁଏ ସେ ଭୋଜି ଫୋଜି ହେଲା ସବୁବେଳେ ସବୁ ହେଲେ ମୁଁ ଆଉ ଯାଏନି। ସେ ତା ନାଗି ଆଣି ଦିଅନ୍ତି ତାର। ଇଏ ଇଏ ମୋ ହଜବେଣ୍ଡ୍ ଆଣିବେ, ନହେଲେ ସିଏ ଆଣିବେ। ମୋ ଶଶୁ ଶଶୁର ଆଗରୁ ଆଣନ୍ତି, ଯେତେବେଳେ ଗାଁ ରେ ଥିବେ ଯଦି ସେ ଆଣନ୍ତି। ତାପରେ ଏଇନା ବି ତାଙ୍କ କିଡିନ୍ ଖରାପ ନା ସେ ଆଉ ଯା ଯାଆନ୍ତି ନାଇଁ। ତାକୁ ଛାଡିଲେ ବୋଲି କେ ସିଏ ଖାଇ ଦେବେ। ସେ ଅରୁଆ ଜିନିଷ ଖାଇବା ଏତେ ନାଇଁ। ତାଙ୍କୁ ଟିକେ ଟକଟକ ଲାଗେ ସେ ଭାରି ଟକଳିଆ। ଯାହା ହେଇଥିବ ଟିକେ ଖାଇକିନା ପାଟିରେ ପକେଇଦେବେ। ଆଉ ସେ ସେନ୍ତିଆ। ମୁଁ ରୋଷେଇ କରିଥିବି ସେଇଠି ଜଗିକି ବସିଥିବେ ଯାହା କରମି ଯାହା ତରକାରୀ କରେ କଲ୍ୟାଣି ତରକାରି ଟିକେ ଏଇ ତାଟିଆ କୁ, ସେ ଥାଳିଆଟେ ଧରିକି ବସିଥିବେ ମୁଁ ଯାହା ତରକାରୀ ପତ୍ରର କରିମି ସେଠି ଦେମି ସେ ଖାଇବେ।
ହଉ ଆଉ ହଉ ରଖୁଚି ଆଉ କେତେବେଳେ ପୁଣି କଥା ହବା।
ସେଇଟା ଆମ ମୋ ଆ ଶାଶୁ ଯିଏ ସେପଟେ ରାଗନ୍ତି କହିବେ ତୁ କଣ ପାଇଁ ଦଉଚୁ। ଆଉ ସେ ଖାଇନେ ତାଙ୍କ ଦେହ ଖରାପ ହଉଚି ଇଏ ହଉଚି ତା ହଉଚି କହିବେ। ମୁଁ କହିବି ଦିଅ ସେ ଖାଆନ୍ତୁ ତାଙ୍କ ଦେହ ଟା ଖରାପେ, ସେ ଆଉ କେତେ ଦିନ ଇଏଯେ ତାଙ୍କୁ ଖାଇବାକୁ
ପାଟିବାରିକି କେତେ ରଖିବୁ।
ହଉ ଆଉ ହଉ ରଖୁଚି ଆଉ କେତେବେଳେ କଥା ହବା ହଁ ହଁ।
ହଉ।